ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
ଆପଣଙ୍କ ଘର କୋଉଠି ଆଜ୍ଞା?
ଆମ ଘର ଆମ ଘର ଏପଟେ ନୟାଗଡ ସାଇଟ୍ ରେ।
ଆମର କଟକ ସାଇଟ୍, ଆପଣ ଜଣିଥିବେ ସେପଟେ।
ମୁଁ ବାଉନ ବଜାର ତେପନ ଗଳି।
ସିଆଡେ କି?
କଣ କହିଲେ?
ଦାଡେ କି?
ହାଲୋ।
ଆଜ୍ଞା କୁହନ୍ତୁ।
ଭଏସ କଟୁଛି ଆପଣଙ୍କର।
ଏବେ କ୍ଲିୟର ହେଲା।
ହଁ ହଁ ଶୁଭିଲା, ମୁଁ କହିଲି ବାଉନ ବଜାର ତେପନ ଗଳି ତ ଯୋଉ କଟକ, ସେଇ କଟକ। ଦହିବରା ଫେମସ, ଆପଣଙ୍କର ସତରେ କଣ କଟକ ଦହିବାର ଫେମସ?
ସତରେ ଆଜ୍ଞା।
ଖାଲି ଦହିବରା ନା, ହଁ ହଁ ଯିବା ଯିବା ନିହାତି ଯିବା ଯିବାନି କେମିତି ହବ। ପ୍ରସିଦ୍ଧ ଓଡିଶା ପ୍ରସିଦ୍ଧ ଦହିବରା। କଟକ ଫେମସ୍ ଆଉ ଯିବାନି କେମିତି ହବ, ନିଶ୍ଚୟ ଆପଣ ଥିବେ ଆପଣଙ୍କୁ ଫୋନ କରିବୁ ଯିବା ନିଶ୍ଚିନ୍ତ। ଆଉ ଖାଲି କଟକ। ଦହିବରା ପାଇଁ ପ୍ରସିଦ୍ଧ ନା ନାଇଁ ପୁଣି କୋଉ ଗୋଟେ ପ୍ରସିଦ୍ଧ ତୀର୍ଥ ସ୍ଥାନ ଅଛି ମନ୍ଦିର। କି ଗୋଟେ ଐତିହାସିକ ସ୍ଥଳ, ପର୍ବତ ଏମିତି କିଛି ଅଛି, ପିକନିକ ସ୍ପଟ।
ଆମର କଟକରେ ଜାଣିଥିବେ ଏବେ। ବହୁତ ଅଳ୍ପ ଦିନ କମ ଦିନ ତଳେ ଗୋଟେ ହେଇଛି। ଜଗ ଜଗତ ଜାଣି ଥିବେ ମିନି କେଦାର ନାଥ ଗୋଟେ ହେଇଛି ଜଗଦେ
ଆଛା ଆଚ୍ଛା ଆଚ୍ଛା ଆଚ୍ଛା।
ଜାଣିଛନ୍ତି ତା ବିଷୟରେ।
ହଁ ବି ଶୁଣୁଥିଲି ବିଶେଷ କିଛି ଜାଣିନି କହୁନାହାନ୍ତି ଟିକେ ଆପଣ କହିଦେଲେ ଆଉ ଟିକେ ଭଲ ହବ।
ମୋ ମାମୁଁ ଘର ପାଖା ପାଖ ହବ ସେଟା ବହୁତ ପାଖ ହବ ସେଠୁ ଆମ। ଏଠୁ ବି ସେ ଏବେ ଫେମସ ହେଇଗଲାଣି ବହୁତ କମ ଦିନ ଭିତରେ ବହୁତ।
ଆଛା ଆଚ୍ଛା। ଧବଳେଶ୍ଵର କଣ କଟକରେ?
ଆଜ୍ଞା ଧବଳେଶ୍ୱର ବି ଅଛି, ନାଇ ଏଇଟା ଏବେ ହେଇଛି ତ। ସେଥିପାଇଁ ଏଇଟା। ସେଠି ବଡ ବହୁତ ବଡ ମୂର୍ତ୍ତି ଅଛି, ଆମ ଆମର। ଶିବ ଶିବ ପ୍ରଭୁଙ୍କର। ହାଲୋ।
ହାଲୋ ହାଲୋ।
ଆଜ୍ଞା ଶୁଭୁଛି।
ହଁ। ମୁଁ କହିଲି ଆପଣଙ୍କ ସେ ଯୋଉ ମନ୍ଦିରଟା ଏବେ ତିଆରି ହେଇଛି, ନୁଆ ସେଇଟା ଏବେ ଟ୍ରେଡିଙ୍ଗରେ ଅଛି ତାହେଲେ।
ଆଜ୍ଞା।
ଓହୋ ଆଚ୍ଛା କୋଉମାନେ କୋଉ ଠାକୁର ଅଛନ୍ତି ସେ ମନ୍ଦିରରେ?
ସେଠି ଆମର ଶିବ ଠାକୁର ବା ଏଟା କେଦାରନାଥ। ମିନି କେଦାରନାଥ କେଦାରନାଥ ଭଳିଆ ତିଆରି ହେଇଛି ଆଜ୍ଞା।
ଓ ହୋ ହୋ ଆଛା, ହଁ ହଁ ହଁ ବୁଝିପାରିଲି ବୁଝିପାରିଲି ଜାଣିପାରିଲି। ଓହୋ ଆଚ୍ଛା।
ହୁଁ।
ଆଉ ଆଉ।
ସେଠି ବି ଏଇ ଟା ଆମ ପାଖାପାଖି ବହୁତ ପାଖ ହବ ସେଇଟା ଆମର। ସେଠି ଆଉ ଆମର ବହୁତ ପାଖରେ ଅଛି ଗୋଟେ ‌। ଛତିଆବଟ ଜାଣିଛନ୍ତି ଆପଣ?
ହୁଁ ଯାଜପୁର?
ନାଇଁ ନାଇଁ।
ଆଉ।
ଆଜ୍ଞା ଆଜ୍ଞା ଯାଜପୁର।
ହୁଁ ଓ ହୋ ଆପଣ ସାଙ୍ଗ ଆପଣ ବତୋଉଛନ୍ତି ଯାଜପୁର ରେ ବୋଲି।
ଆଜ୍ଞା।
ହଁ ମୁଁ ଆପଣଙ୍କ ପୂର୍ବରୁ କଥା ହଉଥିଲି ଜଣଙ୍କ ସହ। ତେଣୁ ମୁଁ ତାଙ୍କୁ ପଚାରୁଥିଲି ଯେ ଏ ଛତିଆ ଭଟା କୋଉଠି ସେ କହିଲେ ଯାଜପୁର ସାଇଡ୍ ରେ ତେଣୁ ମୁଁ ସେଇ ତାଙ୍କଠୁ ଶୁଣି ଦେଇଥିଲି ଯେ ଯାଜ ସାଇଡ ରେ ଛତିଆ ହଟା ବୋଲି।
ଆଜ୍ଞା ସେଟା ଯାଜପୁର ବା, ଯାଜପୁରରେ ଅଛି, ଆପଣ ଆସଛନ୍ତି କେବେ ସେଠିକି?
ଆ ଛତିଆ ପୁରେ ଯାଇଚି ମୁଁ ଯାଇଚି ସେଇ ଲାଇନ ରେ ମୁଁ ଆଗରୁ ଯାଏ ଆମ କଲେଜ୍ ପିକନିକ ରେ ଯାଏ। ତାପରେ ଏ ବ-ଶୀତ ଦିନ ହେଲେ ଫ୍ୟାମିଲି ପିକ୍ ନିକ ରେ ବି ଯାଉ ଆମେ ସେଇ ସାଇଡରେ ସବୁ ବୁଲିକି ଆ ସଚି ଜରିରେ ଆ ପିଲା ବେଳେ ଯଦି ଯାଇଥିଲୁ ଆଉ ମନେ ପଡୁନି। ଏବେ ପେ-କଲେଜ୍ ଯୋଉ ଯାଇଥିଲୁ ସେ ଟିକେ ଟିକେ ଜାଗା ମନ ଅଛି ଆଉ।
ଆଜ୍ଞା କେତେ ଏଜ୍ ଆପଣଙ୍କୁ ଆଜ୍ଞା, କେତେ ଏଜ୍?
ମୋତେ କୋଡିଏ।
ଆମକୁ ଉଣେଇଶି ଆଉ ଆପଣ ବର୍ଷେ ବଡ ହେବେ ଆମ ଚେଇଁ। ବଂଶ ଉପରେ ନ
ଉଣେ କୋଡିଏ ମାନେ ପ୍ରପର୍ ନୁହଁ ମାନେ ଉଣେଇଶି ବର୍ଷ ସମଥିଙ୍ଗ ଏଜ୍ ହେଇଛି, କୋଡିଏ ହବ ଆଉ। କୋଡିଏ ହେଇନି ମୋତେ। ଆପଣଙ୍କର କୋଉ କ୍ଲାସ୍ କି?
ପ୍ଲସ୍ ପ୍ଲସ୍ ଟୁ ସରିଚି ନାଇଁ ପମୋ ଆପଣଙ୍କର ପ୍ଲସ୍ ଥ୍ରୀ ଫାଇନାଲ ଇୟର?
ମୋର ପ୍ଲସ୍ ଥ୍ରି ଫାଇନାଲ୍ ଇୟର୍।
ନା ମୋର ଏବେ ପ୍ଲସ୍ ଟୁ ସରିଛି। ପାସ୍ ଆଉଟ୍ କରିଛି ଏବେ ଘରେ ଅଛି। ଆଜ୍ଞା ପ୍ଲସ୍ ଟୁ ଜସ୍ ସରିଛି, ପ୍ଲସ୍ ଥ୍ରୀ କରିବି ଆଉ।
ପ୍ଲସ୍ ଟୁ ସରିଯାଇଛି ଏ ଏଜ୍ କେମିତି ଏପଟ ସେପଟ ଏମିତି?
ଗୋଟେ ଦି ବର୍ଷ ସେମିତି ମୁଁ ରହିଯାଇଚି ଗୋଟେ କ୍ଲାସ୍ ରେ ରହିଯାଇଥିଲି ସେଇ ଛୋଟବେଳେ। ମୁଁ ପଢୁଥିଲି ଏ ଶିଶୁ ମନ୍ଦିରରେ ତ ସିଏ ପ୍ରପର୍ ଇଂଲିଶ ପରେ ଇଂଲିଶ ମିଡିୟମ୍ ରେ ପଢିଲି। ତ ସେଥିପାଇଁ ସେମାନେ ହଁ ଘରେ ଗୋଟେ ବର୍ଷ ଏକ୍ସଟ୍ରା ପଢେଇ ଦେଲେ ଜାଣିପାରିବୁ ନ ଜାଣିବୁ ଛୋଟବେଳେ ଛୋଟ ଛୋଟ ଥିଲି ତ ସେଥିପାଇଁ। କେତେ ବର୍ଷ ପାଇଁ
ଓହୋ, ହୋ, ହୋ, ହୋ ଆଚ୍ଛା, ଆଚ୍ଛା ଯେମ ତୁ ଏଜ୍ ରେ ବରାବର ମୋରି ଏଜ୍ ର ତାହେଲେ ଆଉ। ମୋତେ ବି କୋଡିଏ ହେଇ, ହଁ, ହଁ, ହଁ, ହଁ
ଆଜ୍ଞା।
ଆଚ୍ଛା, ଆଚ୍ଛା, ଆଚ୍ଛା ଆପଣ କଣ ଇଭିନିଂ ରେ ବୁଲାବୁଲି କରନ୍ତି ଯାଇକି?
ଆଜ୍ଞା ଏବେ ବା ଜଷ୍ଟ ଯାଇଥିଲି ବୁଲିକି ଆସୁଛି ଫେରୁଚି ଘରକୁ।
ମାନେ ପ୍ଲସ୍ ଟୁ ଯୋଉଡା ରହିଲା ପ୍ଲସ୍ ଟୁ ଲେବୁଲ୍ ରେ ଏକ୍ଜାମ ପାଇଁ। କମ୍ପିଟେଟିଭ ପାଇଁ ପ୍ରିପୟାର୍ ହେଲେଣି?
ଆଜ୍ଞା ସେମତି ନିଟ ତ ଦେଇଚି।
ନିଟ୍ ଦେଇଛନ୍ତି ଆପଣ ସାଇନ୍ସ ଷ୍ଟ୍ରିମ୍ ର?
ଆଜ୍ଞା ଆପଣ ଆପଣଙ୍କ ଆ, ସାଇନ୍ସ ନୁହଁ କି?
ନା, ନା, ନା ମୁଁ ଆର୍ଟସ୍ ଟୋଟାଲ ମୋ ବ୍ୟାଗ୍ରାଉଣ୍ଡ ଓଡିଆ, ମୁଁ ଓଡିଆ, ମୋ ଭାଷା ଓଡିଆ। ଆ, ଅନର୍ସ ଓଡିଆ ସବୁ ଓଡିଆ।
ଭାରି ବଢ଼ିଆ।
ହଁ, ହଁ ଓଡିଆ ଓଡିଆ ହେଇକି ଆମେ ନିଜେ ଯଦି ଓଡିଆକୁ ଭଲ ନପାଇବା କେମିତି ହବ।
ଆଜ୍ଞା।
ଆଚ୍ଛା, ଆଚ୍ଛା ବଢିଆ ବଢିଆ କଥା କ୍ଲିୟର୍ କରିଦିଅନ୍ତୁ ନିଟ୍।
ଆଜ୍ଞା।
ବ ସମାଜର ଭବିଷ୍ୟତ ହେଇକି ବାହାରନ୍ତୁ ବଢିଆ କଥା ନା ଆଉ।
ଆଜ୍ଞା। ତ ଆପଣଙ୍କ ସିଆଡେ କୋଉ ପର୍ବ ପର୍ବପର୍ବାଣି ମାନେ ହଁ ସେପଟରେ କେମିତି କଣ ପର୍ବପର୍ବାଣି ଭଲ ପାଳନ ହୁଏ। କେମିତି କଣ କୁହନ୍ତୁ ତା ବିଷୟରେ? ମୁଁ ତ କହିଲି ଆମ ବିଷୟରେ ଏମିତି।
ମୁଁ ତ ଯେମିତି ବାର ମାସରେ ତେର ପର୍ବ। ପର୍ବ ପାଳନ ହୁଏ। ହେଲେ ଆମ ଗାଁରେ ଆମ ଯୋଉ ସ୍ଥାନୀୟ ଅଞ୍ଚଳରେ ରଜ ଟା ହଉଛି ଗୋଟେ ବଡ ପର୍ବ। ରଜରେ ଚାରି ଦିନ ଯେମିତି ଯାତ୍ରା ହବା ଅ ହୁଏ ଆମର ଯିଏ ଗ୍ରାମ ଦେବୀ ଅଛନ୍ତି। ଉ ତା ବ୍ୟା ଘୁମନ୍ତି ପୁରା ଯାମ ତାକ ତିନି ଚାରି ଦିନି ଯାକ। ଘୋଡା ଆମର ତିନିଟା ଆସେ ତାପରେ ପୁଟୁଆର ଆସେ। ଓକାଳୀ।
ଓଁ କାଳିି।
ହଁ କଙ୍କାଳୀ ସେ ଆମର ଅଛନ୍ତି। ଗହିର ମଝିରେ ଆମ ଗାଁକୁ ଜଗିକି।
ଆମର ତ ଇଆଡେ ବହୁତ ସ ବହୁତ ପର୍ବ ଫେମସ ପର୍ବପର୍ବାଣି ଫେମସ ଯେମିତିକି ରଥଯାତ୍ରା ହଉ ରଜ ହଉ। ଆମେ ଗୋଟେ ବହୁତ ଭଲ ପାଳନ ହୁଏ ସେ ସବୁ। ଆପଣ ସେଡେ ରଜ କେମିତି କଣ ପାଳନ ହୁଏ?
ରଜ ଆମର ଯା କହିଲି ବା ଆମର ଯେମିତି ଚାରି ଦିନି ଆଜି ଯେମିତି ଯାତ୍ରା ହବା କଥା। ସେମିତି ରାତିରେ ରେ ହୁଏ। ବାକି ସନ୍ଧ୍ୟାବେଳୁ ଆଉ ଠାକୁରାଣୀ ବୁଲନ୍ତି ଗାଁ ଗୋଟାଆଙ୍କ। ବ ଆମର ବଡ ଗାଁ ତେଣୁ ଗାଁ ଗୋଟାକ ବୁଲନ୍ତି ଠାକୁରାଣୀ। ଆ ତାପରେ ଅ ଭୋଗ ଖାଆନ୍ତି। ତାପରେ ଘୋଡା ବି ଆସେ। ପଟୁଆର ଆସେ ବିଭିନ୍ନ ପ୍ରକାରର ସବୁ ଯୋଉ ଶବର ଆଉ ବାଘ ଭାଲୁ। ଆଉ ଉମ ରାମ ସୀତା। ତ ବିଭିନ୍ନ ପ୍ରକାରର ସବୁ ମାନେ ଡେକୋରେଟ ହେଇକି ପିଲା ମାନେ ଆସିଥାନ୍ତି ପଟୁଆର ସାଙ୍ଗରେ ମଜା ହୁଏ। ଡିଜେ ଫିଜେ ବାଜେ। ସବୁ ମଜାମସ୍ତି ରଜରେ ହୁଏ ଆଉ। କଣ ଗାଁ ରେ ପୁରା କୁଣିଆ ଫୁଲ୍। ଆଉ ରଥ ବି ହୁଏ। ଆମର ଯେହେତୁ ର ଣପୁର ସାଇଡ୍ ରେ ତେଣୁ ପ୍ରଥମ ଶ୍ରୀଷେତ୍ର ପୁରୀ। ଦିତୀୟ ଶ୍ରୀକ୍ଷେତ୍ର ରଣପୁର।
ଆଜ୍ଞା।
ତେଣୁ ଆମର ରଜ ରଥଯାତ୍ରା ବି ଏଠି ପୁରୀଠୁ ଟିକେ କେ ବ ଆଉ ପୁରୀ ସମକକ୍ଷ ତ ହେଇପାରିବନି। ପୁରୀରୁ ଟିକେ କମ ଆଡମ୍ବରରେ ହୁଏ। କିନ୍ତୁ ଯେହେ ତୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ମାନେ ଦ୍ଵିତୀୟ ପୁରୀ ହଉଛି ରଣପୁର। ଚାକଚକ୍ୟରେ ପୁଣି ତ୍ରା ବି ଆମର ଏଇଠି ବହୁତ ବଢିଆରେ ପାଳନ ହୁଏ। ନୟାଗଡ ସାଇଟରେ ତ ଆପଣ ଜାଣିିଥିବେ ବହୁତ୍ ହୁଏ।
ଏଠି ବି ପାଖ ପାଖରେ ବହୁତ ଅଞ୍ଚଳ ଅଛି। ଏଠି ବି ବହୁତ ଭଲରେ ରଥପଥ ହୁଏ। ତିଆରି ହୁଏ ଭଲସେ ବହୁ ବହୁତ ଭଲସେ ହୁଏ। ପୁରୀ ଭଳିଆ ତ କେଉଠି ହେଇପାରିବନି।
ନା ନା ନା ପୁରୀ ତ ଅଦିତ୍ୟ ହୁଁ।
ଆଜ୍ଞା। ହଁ ଆମ ଏଠି ସେମିତି ହୁଏନି। କିନ୍ତୁ ବହୁତ ଭଲରେ ପାଳନ ହୁଏ ଯେମିତି ହବା କଥା।
ଆଜ୍ଞା ଆପଣଙ୍କ ସାଙ୍ଗ ବି କଣ ନିଟ୍ ପି ପ୍ରୀପାର ହଉଛନ୍ତି।
ସାଙ୍ଗ ହଁ ହଉଛନ୍ତି କିଛି କିଛି ସମସ୍ତ ସବୁ ନୁହଁ। କିଛି କିଛି ଏମତି। ସମୟ ଅଛନ୍ତି। ଯିଏ ଯିଏ ଯୋଉ ଲାଇନ୍ ଯାଇ ପାରିବ ଯାହା ଇଚ୍ଛା ଜୋ ଲାଇନ୍ ଯିବେ।
ଏଇ ହୁ ହୁଁ।
ଦେ ଆମ୍ ଏମିତି ନୁହେଁ କି ପ୍ଲସ ଟୁ ପରେ ବହୁ ବହୁତ୍ ଲାଇନ୍ ଯିଏ ଯୋଉ ଟିମ୍ ଚରିବ ଯୋଉ କୋର୍ସ କରିବ।
ନିହାତି। ସେଇଟା ଡିପେଣ୍ଡ କରେ ନିଜ ଉପରେ। ନିଜେ ଯାହା ଚାହିଁବ ସେ କରିବନା ଆଉ। ସାଙ୍ଗଠୁ ଦେଖ
ଏ ସବୁ ସବୁ ଡିଭାଇଡ୍ ହେଯାଉଛନ୍ତି ତ। ସେଥିପାଇଁ ହେଇଯାଇଛନ୍ତି ଆଉ। ନିଟ୍ ଲାଇନ୍ ତ ଜାଣିଥିବେ ଏତେ ବି ପିଲା ଯେତେ ଯାଉଚନ୍ତି ବୋହୁତ ଯାଉଚନ୍ତି ସେ କମ୍ପିଟେଟିଭ ଲାଇନ୍। ଆଉ ପୁଣି ନେଇଟ୍ ଯେ ଇ ଏସବୁ ଲାଗନ
ହୁଁ ହୁଁ ହୁଁ।
କନଫୋରଚନ୍ତି ଯିଏ କି ପ୍ଲସ ଥ୍ରି କରୁଚନ୍ତି ଗ୍ରଜୁଏସନ୍ କରୁଚନ୍ତି। ଆର୍ଟ୍ସ ର ପ୍ରାଏ ଆ ଆର୍ଟ ପିଲା ପ୍ରାୟ ତ କରୁଚନ୍ତି ଗ୍ରାଜୁଏସନ। ହେଲେ ଯେହେତୁ ସାଇନ୍ସ ଷ୍ଟୁଡେଣ୍ଟ ସମସ୍ତେ ସବୁ ପିଲା ଗ୍ରାଜୁଏସନ କରୁଚନ୍ତି। ବୁଝିଲନା।
ହୁଁ ହୁଁ ହୁଁ ଆର୍ଟସ୍ ପିଲାଙ୍କ ପାଖରେ ପ୍ଲସ ଥ୍ରି କରିସାରିଲା ପରେ ଆପଣଙ୍କ ପାଖରେ ପ୍ଲସ ଟୁ କରିସା ତାଲା ପରେ ଯେମିତି ବୋହୁତ ଗୁଡେ ସ୍କୋପ ଖୋଲି ଯାଉଚି ଆମର କିନ୍ତୁ ପ୍ଲସ ଥ୍ରି କରିସାଲା ପରେ ଉପ ପରେ ବୋହୁତ ଗୁଡେ ସ୍କୋପ ଆମ ପାଖରେ ଖୋଲିଯାଏ ତେଣୁ ପ୍ରଥମ କଥା ଏବେ ବି ଯୁଆଡେ ଯିବୁ ଯେକୌଣସି ଗୋଟେ
ସବୁ ଷ୍ଟିମ୍ ଖୋଲି ଯିବ ନା ଆମେ ଏବଂ ବେ ସେମିତି ହେଇଗଲାଣି କି ମିନିମମ୍ ଇଏ ଦରକାର କରୁଚି ଯେ ଥ୍ରୀ ଟା ମିନିମମ୍ ଗ୍ରାଜୁଏସନ୍ ଦରକାର ମିନିମମ୍ ଷ୍ଟଡି
କହିବାକୁ ହଁ ସେ ଯୋଉ ଗୋଟେ ବେସିକ ମାନେ ଜିନିଷ ବେସିକ ଜବ ଗଲା
ତାପରେ ବୋହୁତ ଲାଇନ୍ ଫିଟି ଯାଉଚି ଆପଣଙ୍କ ପାଇଁ। ଆପଣ କଣ ଆଗକୁ ପ୍ଲାନ୍ ଅଛି କଣ କରିବେ ଫ୍ୟୁଚର କୁ ଆଉ।
ନାଇଁ ଫ୍ୟୁଚରରେ ସେମିତି କିଛି ପ୍ଲନ୍ ନାହିଁ ସବୁ ତ ପ୍ଲାନ୍ ସେ ଉପରେ ବସିକି ଜଗନ୍ନାଥ କରୁଚନ୍ତି। ଆମେ ଖାଲି ଯାହା ଭାବିବା କଥା ଆଉ।
ଦିଅ ନା ନାଇଁ ସବୁ ସେମିତି ଜଗନ୍ନାଥ ଉପରେ ଛାଡିଦଲେ କଣ ଠିକ?
ନା ନା ଭାବି ମୋର ଭାବିବାରେ କିଛି ନାହିଁ ମୁଁ କର୍ମ ପାଠ ବ ବର୍ତମାନ ଚାଲିଚି ପ୍ଲସ ଥ୍ରି ପଢି ଚାଲିଚି ସେ ଯୁଆଡେ ଯିବ ଯିବ ଆଉ।
ଆଜ୍ଞା।
ଭାବିବାରେ ଯୋଉ ଭାବ ନା ସେମିତି ତା ମାନେ ନୁହଁ କିଛି ଲକ୍ଷ୍ୟ ନାହିଁ ଲକ୍ଷ୍ୟ ଅଛି ହେଲେ ଜଗନ୍ନାଥଙ୍କ ଉପରେ ଭରସା ଆଉ।
ଆଜ୍ଞା।
ଏମିତି କଥା ଆଉ।
ହୁଁ ହୁଁ ହୁଁ। ଲକ୍ଷ୍ୟ ପୁରା ଯୋଉ ଭଳିଆ ଭବେ ଲକ୍ଷ ଅଛି ସେ ପୁରା ମାଇଣ୍ଡ ସେଟ ହେଇକି ମାନେ ଯୋଉ ଆଡେ ଯିବୁ କମ୍ପିଟିସନ ପୁରା ହାଇ।
ହାଇ ଲେଭୁଲରେ ଚାଲିଚି ଇଂହା ସେଇତ ଏବେ ତ ସେଇଆ ନା ସବୁଆଡେ, ସବୁଠି ସେଇଆ ଆଉ ଆପଣ କେବେ ଫା ଙ୍କା ହେଲେ କି ସମୟ ପାଇଲେ ଆସିବେ ଆମ ଇଆଡେ।
ହଁ ନିହାତି ନିହାତି ନିହାତି ଧନ୍ୟବାଦ ଧନ୍ୟବାଦ। ଆଜ୍ଞା ଧନ୍ୟବାଦ ସମୟ ବି ହେଲାଣି।
ଆଜ୍ଞା ଆପଣଙ୍କଥରେ କଥା ବି ବୋହୁତ ଭଲ ଲାଗିଲା ଆଜ୍ଞା।
ଆଜ୍ଞା ଆଜ୍ଞା।
ଧନ୍ୟବାଦ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ରଖୁଚି।